ହ୍ୟାଲୋ ହଁ ସାଗର କହ ହୁଁ
କଲେଜ ଯାଇଛୁ?
କଲେଜରେ ଅଛି ତୁ କୋଉଠି?
ମୁଁ ଆଜି ଗଲିନି କଲେଜ ସେ
ଆସୁନୁ ଆଜି ଷ୍ଟାର୍ଟ ହେଇଛି ପାଠ ପଢା ନା କଣ କଣ କଉଠିକି ଯାଇଛୁ ଆହାର କେନ୍ଦ୍ର ଯାଇଛୁ କଣ ପାଇଁ ଆଁ? ଦଉ ଘରେ ଦେଲେଣି ନା କଣ ଖାଇବ?
ନାଇ ମୁଁ ଗୋଟେ ପଳେଇ ଆଇଲିି ମୁଁ ଆରେ ମୁଁ କେ ଖାଇନଲ ତ ପଳେଇ ଆଇଲିି ଗୋଟେ ଆଉ
ହୁଁ। ଭଲ ଆଉ ଯାହା ଭାତ ଡାଲମା ଖଟା ଖାଇବୁ ଯା ଆଚାର ଆଚାର।
ହୁଁ
ଆଚାର ଭାତ ଡାଲମା ଆଚାର ଦେବେ।
ହଁ ବା ତାପରେ ତ ଲୋକମାନେ ତ ଏଠି ଡିମାଣ୍ଡ କଲେଣି କି ଭାତ ଅଣ୍ଡା ତରକାରୀ ଏବେରେ ବି ହଉ ବୋଲି।
ତମକୁ ଆଉ କଣ କଣ ଦେବି କିରେ? କେତେ ଟଙ୍କା ପାଞ୍ଚ ଟଙ୍କାରେ ତତେ ଭାତ ଡାଲମା ଦଉଛନ୍ତି ବଡ କଥା। ତ ପୁଣି ଆଚାରରେ ବି ଦଉଛନ୍ତି ଯାହା ହେଉଥାଉ।
ହଁ ସେଥିରେ ଲ ଆମ ଓଡିଶା ଲୋକ ଜାଣିନ ଟିକେ ଆଇଁଷ ପ୍ରିୟ କୁହନ୍ତି ସପ୍ତାହକି ଆମକୁ ତିନି ଥର ଆଇଁଷ ଦିଅ ସେଇ କଥା ସପ୍ତାହ ଆମକୁ ତିନି ଥର ଆଇଁସ ଦିଅ ତବେ ପାଞ୍ଚ ଟଙ୍କାରେ ଖାଇବ ଭାତ ଡାଲମା ଆଉ।
ଲୋକଙ୍କୁ ଯେତେ ସୁବିଧ ଦେଲେ ଭି ଅସୁ
ନ୍ୟୁଉଜ ରେ କହୁଛନ୍ତି ଥର ଥରୁଟେ ମାଛ। ଥରେ ଟେ ଚିକ
ମାଛ, ଚିକେନ ଆଉ କଣ ପାଞ୍ଚ ଟଙ୍କା ତମକୁ ସବୁ କିଛି ଦେବେ କହୁନୁ।
ଆରେ ହଁ ଏଡା ସତ କଥା।
କାଇଁକିନା ବନ୍ଦ ବି କରିପାରିବନି ଗଭର୍ଣମେଣ୍ଟ ଲୋକ ଶୋଧିବେ ଗାଳି କରିବେ।
ଓ ଇଠି। ଅଙ୍ଗନବାଡିରେ ତ ଏବେ କଣ ଦିଆହେଲାଣି ଆମର ଅଣ୍ଡା ବିରିୟାନୀ। ହଁ ନାଇଁ ଆଗରୁ ଖାଲି ଅଣ୍ଡା ସେ ସେଗୁଡା ତ ଦିଆ ହଉଥିଲା ଏବେ ବା ନୂଆ ଚାଲିଲା ମାଝି ବାବୁ ସମୟରେ ଏବେ ନୂଆ ଚାଲିଲାଣି ଅଣ୍ଡା ବିରିୟାନୀ।
ହୁଁ କଉଠି ବା ଦଉଛନ୍ତି?
ହଁ ମୁଁ ଭବୁଛି ଜାଣି
ଅଙ୍ଗନବାଡ଼ି ତେଲ ସହ ମିଳୁଛି ରିଫାଇନ, ସୋରିଷ ତେଲ। ସେଗୁଡା ସବୁ ମିଳିଲାଣି ବା।
ଏ ଅଙ୍ଗନବାଡି ବିସେରେ ମାନେ କଣ ଆଉ କହିବି।
ସମୀର ମା ସମ ସମୀର ସାର ଆଉଛନ୍ତି ହେ। କଣ କରିବି?
ବର୍ଷା ହେଲା ହେଠି। ତତେ କଣ କହିବେ? କହିବୁ ସାର କୋଶ୍ଚିନ୍ ବିଷୟରେ ଡିସ୍କସନ୍ କରୁଛି।
ହୁଁ ହଉ ହଉ ଆଉ ଦେଖିବା କଣ ହଉଛି? ଆମର ତ କ୍ଲାସ ଗୋଟାଏ ଥିଲା ପିଲା ହଁ ପାଞ୍ଚଟା ପିଲା ଆସିଥିଲା କ୍ଲାସ ଫୁଲ ଗୋଟାଏ।
ଏଇ ଗୋଟାଏ କ୍ଲାସ ଯଗୁରୁ ଭାଇ ଆମେ ଯୋଉ ଦହଗଞ୍ଜ ହଉଛୁ। କୁହନି କହୁନି ଆସି ବସି ଆ ଏ ବସା ଖରା ତରାରେ ପଡିକି ଆମେ ଆଉଛୁ ଏଇ ଗୋଟାଏ କ୍ଲାସ କରିକି ଯିବାକୁ।
ହୁଁ ହୁଁ।
ସକାଳେ ଖାଇଥୀଲୁ କଣ? ।
କିଛି ନାହିଁ। ସକାଳେ ଉପମା କରିଥିଲି ଖାଇଥିଲି। ଲି ଉପମା ଆଉ। ହୁଁ ହୁଁ। ତୁ?
ଆମର ଏଇ ଦହିବରା ଟା ଖାଇଦି ପଳେଇ ଆସିଥିଲି ଆଉ ବାଟରୁ ଆଉ।
ହୁଁ ଆମର ପ୍ରାକ୍ଟିକାଲ କ୍ଲାସ ହବ ବୋଲି କହିଲେ କେହି କିଛି କରିନାହାନ୍ତି ଆପଣନ୍ତ କିଛି କହିନାହାନ୍ତି ଗ୍ରୁପରେ। ।
ପ୍ରାକ୍ଟିକାଲେ
ହଁ ବା ହବବୋଲି କହିଛି ହାଁ ରାକେଶ ଓମୀ ତ ଟିସି ନେଇ ପାଳେଇ ଥିଲା ଆଗରୁ ରାକେଶ ଆଜି ନବ ବୋଲି କହୁଥିଲା। ହୋଉ ଦେ ଦେଖିଥିଲ ଆସିଲା ବେଳେ ଦେଖିଥିଲୁ ବା କୁଆଡେକୁ ଲାଗେ ଜାଣି ଆସିନି ଅ କହିଥିଲା ତ କଣ ଆସିବ ବୋଲି କ୍ଲାସ ବାହାରକୁ ପଳେଇଲା ବୋଧେ ଘରକୁ
ଆରେ ମୋର ଗୋଟେ ସାଙ୍ଗଟେ ଗୋଟେ ଫେଲ ହେଇଯାଇଥିଲା ପ୍ଲସ ଟୁ ରେ
ପ୍ଲସ ଟୁ ରେ ଫେଲ ହେଇଛି କି ବା
ତାର ସା ନବାକୁ ତାର ମନ ନାହିଁ। ଏବେ ମାଗିଲେ ଦେବେ ତାଟିବିକେଟ?
କେଜାଣଣି ମୁଁ କହିପାରିବିନି। ତରୁଣ ତ କାହିଁ ଏପର୍ଯ୍ୟନ୍ତ ଆସିନି ଆଜି ଆଜି ଆସିବା କଥା ଆସିନାହାନ୍ତି କି ଦେବବା ତ କହିଲା କ ଵାସ ଷ୍ଟାଣ୍ଡରେ ଅଛି ଆସିଲାନି ଦେବା ଓହୋ ଵାସ ଷ୍ଟାଣ୍ଡ ରେ ମେଘ ହୋଉଛି। ମତେ କହିଲା ବ ଷ୍ଟଟେ ଅଛି ବୋଲି ଆସିବ ଆଉ।
ହୁଁ । ଶଖିବେ ନା
କେଜାଣି ମୁଁ କହିପାରିବିନି ଦେଖିଲେ ହବ। ଯାଇକି ଯୋଉଠି କୋଉ କୋଉ ସ୍କୁରେ ପଢୁଥିଲା କି କୋଉ କଲେଜରେ କୋଉ କଲେଜରେ ପଢୁଥିଲା କି କୋଉ କଲେରେ କିଏ ନାଁ କଣ କହିଲୁ? ଓହୋ ଏଇ
ହୁଁ।
ଓହୋ।
ସେ ଭାଇ ଫେଲ ହେଇ ଯାଇଛି। ବୁଝିଲୁ ତ ସେ କହୁଥିଲା କି ସେ କହୁଥିଲା ମୋ ସାର୍ଟିଫିକେଟ ଟା ଏମାନେ ରଖିଛନ୍ତି ନା ରଖିନାହାନ୍ତି। ମୁଁ
ଥିବ ଥିବ ଆଣିବୁ ନା ଆଉ ଥିବ ତାଙ୍କ ପାଖରେ
ହଁ କାରଣ ଭାଇ ପିଲାଟା କଳାହାଣ୍ଡିରୁ ପଢିକି ଆଉଛି ନା। ଯାହା କଳାହାଣ୍ଡିରୁ ପଢି ଆସିକିି ଏଠି ସାଟିଫିକେଟ ନ ନେଇ ପାଇଲା।
ହୁଁ କଣ ଲାଭ ହ ସେଇ କଥା।
ହୁଁ। ଆଉ
ରୁ ଆଇଛି ସାର୍ଟିଫିକେଟ୍ ନେବନି ପ୍ଲସ୍ ଟୁ ର କିଛି ନାହିଁ ମ ସେଇ ଚନ୍ଦ୍ରାନ ମୋର ଆସିଥିଲୁ ଆଉ। ସିଧାର୍ଥ ଆସିଥିଲା ଯେ ପଳେଇଲା କଣ? ସେ ହଁ ସିଧାର୍ଥ ଆଶୁତୋଷ ସହିତ ଆସିଥିଲା ନା। ହଁ ଓଲାପା ଧରିକି ଆଇଛି ସେ ଏବେ, ରାକେଶ ତ ପଳେଇଲା ଆଉ ସେଇ ଶାହା ଭରସା ସେ ଜାଗାଟରେ ଯଉଥିଲା ରାକେଶ ତ କଟିଗଲା ସିଏ ଓଲା ଧରିକି ଆସିବ ଆଉ କଣ?
ରାକେଶ କୁ ମୁଁ ଆଜି ସକାଳେ ଦେଖିଥିଲି ପା। ଗୋଟେ ବାଇକ ଧରି ଗୋଟେ କାହା ଗୋଟେ ବସେଇକି ଚଲଉଥିଲା। ସେ କିଏ ତା ଭାଇ?
କେଜାଣି କିଏ ହେଇଥିବ ମୁଁ ଜାଣିନି। ଜାଣିନି।
ଓହୋ। ମୁଁ କହିଲି ଚାଲୁନୁ ଟିକେ ଆମ ସେପଟ ଆଡେ ଟିକେ ମାମୁଁ ଆଡୁ ଯିବା ଟିକେ। ଯାଉଛି ତ ସେ ଆମ ଗାଁରେ କଣ୍ଟ୍ରୋଲ ମିଳେ। ହ
କୋଉ ମେଳା?
କଣ୍ଟ୍ରୋଲ କଣ୍ଟ୍ରୋଲ। ଚାଉଳ ବେରି।
ହଁ ମୁଁ ଜାଣିନି ଦେଖିବା ନ କଲେଜଫଲେଜ ଖୋଲା ହେଲେ। ହଁ ପହଞ୍ଚିବ କୁଆଡେ। ହ୍ୟାଲୋ।
ଓ ଆମେ କହିଲେ ଯାଇଥିଲେ ଭଲ ହେଇ
ର ପେଇ ହୁଁ।
ଆ
ଆରେ ହଁ। ଅଛି ଆମେ ଯିବ ମାଣବ କ ତୋର। ଜଗତସିଂହପୁରଟି ଅ ଜଗତସିଂହପୁର ତ ଭଲ ଭଲ ଜାଗା। ଜଗା ଅଛି ଆଉ କଣ?
ସେଇ କଥା, ତୁ ଲୁଣ ଚାଷ ଦେଖିଛୁ?
ନା, ଆବେ ଲୁଣ ଚାଷ।
ହଁ ଆମର ସେପଟେ ଏରିଆ ମାମୁଁ ଘର ଆଡେ କରନ୍ତି। ମାନେ ହଁ ବା ମାନେ ଲିଟ୍ରାଲି ତାଙ୍କର ସେପଟେ ଯ ପାଣି ଉରା ନାଇଁ, ପାଣି ବି ଲୁଣିଆ ତାଙ୍କର ସେପଟେ। ବହୁତ ଲୁଣିଆ ତୁ ପାଟିରେ ପୁରଇ ପାରିବୁନୁ। ହଁ।
ଆଉ ହଁ। ଯିଏ ଯାଇଥାନ୍ତି ଘରୁ ଭୋକ ହେଲାଣି ପଳେଇଥାନ୍ତି ଏ ଶଳା ଚନ୍ଦ୍ରାଣ ଏପର୍ଯ୍ୟନ୍ତ ଆସିବାକୁ ନାଇ ବା।
ସେଇବା।
ଗଲେ ଭୋକ କଲାଣି ଖାଇବି ମୁଁ।
ଭୋକ କଲାଇଁ?
ହଁ ବା।
ଓହୋ। ତାଙ୍କର କେତେବେଳେ ଛୁଟି ହବ କେତେବେଳେ କଣ କହିଛି?
ଆ ଆମର କଣ ଆମ ଇଚ୍ଛା ଯେତେବେଳେ ହବ ଆମେ ସେତେବେଳେ ପଳେଇବୁ ଆମର କଣ ଅଛି। ଆମର କ୍ଲାସ ଗୋଟେ ହେଇଥିଲା ସେଇ କେତେ ଦଶ ଦଶଟା ପନ୍ଦରରେ ଥିଲା ବୋଧେ।
କ୍ଲାସ କିଏ ନଉଛନ୍ତି ସମୀର ସାର୍?
ନାଁ ମ ସମୀର ସାର ନଥିଲେ ଛାଡିଥାନ୍ତେ ଯେ।
ତମ ସେ ମ୍ୟାମ ନଉଥିବେ ବୋଧେ।
ହଁ। ଆଜି ସୁଲଗ୍ନା ମ୍ୟାମ ନା କିଏ ଗୋଟେ ନଉଥିଲେ।
ଓହୋ। ସେଇ ଯିଏ ମାନେ ଯୋଉ ଭଏସ ଟାକୁ ଜାକିକି ଯିଏ କଥା କହନ୍ତି। ହଁ। ପିଲେ ଲେଖ କୋହ୍ଲାରସିଲ ଏମତି ତ। ଭାଇ କହନି ଆମର ପ୍ରାକ୍ଟିକାଲ ବେଳେ ଯେତିକି ଆମକୁ ହଇରାଣ କରିସନ୍ତି
ଆମର ତ ପ୍ରାକ୍ଟିକାଲ କଲେ ସେ କରଉନାହାଁନ୍ତି ଠିକସେ। ହଁ। ଟିକେ ନାକୁରୁ ଦେଖାନ୍ତି ସିନା। ଥରେ ଦେଖେଇଦବେ ତାପରେ ଆମେ କରିଦବୁ। କିଛି ନାହିଁ କେମିକାଲ କୋଉ ନବେ ମସିହାର କେମିକାଲ ପଡିଛି ସେଇଆ ଦେଖେଇ ଦଉଛନ୍ତି। କରିଆ କହୁଚନ୍ତି।
ଓହୋ ଆମ କଲେଜରେ କଣ ତ ଏମିତି କଣ ଛାତ ଭାତ ଭଙ୍ଗା ଭଙ୍ଗି ହବ କହିଲେଣିି କୋଉ ମୁହୂର୍ତ୍ତରେ ଗଳିପାରେ। ଭାଙ୍ଗି ଭୁଙ୍ଗି ସବୁ ଚାରିଆଡ଼େ ଫାଟିଗଲାଇଁ। ଆଁ ଆମର ହଉଛି ଏମ ସି ଏନ୍ ଏଲ।
ସେଇଟା କୋଉଠି ବେ।
ସେଟା ସୈନର
ଓ ହୋ।
ଛାତ ଭାତ ଭାଙ୍ଗି ଫୁଙ୍ଗି ଗଲାଣିିଁ ତ ତାକୁ କଣ ନୂଆ ଘର ସବୁ କରୁଛନ୍ତି ଉପରେ।
ସବୁଠି ଏବେ ଚାଲିଛି ନୂଆ ନୂଆ କାମ ସବୁ ଷ୍ଟାର୍ଟ ହେଲାଣି ସେ କିନ୍ତୁ ବେଶୀ ଦିନ ନୁହଁ ଅଳ୍ପ ଅଳ୍ପଦିନ ଭିତରେ ବନ୍ଦ ହେଇଯିବ।
ସେଇ କଥା ମତେ ଲାଗୁଛି ଆଗକୁ ଆମର। ଯୋଉ ଆଗ ନ ଏ ପି ଯୋଉ ବହି ଗୁଡା ବାହାର କରିବ ସେଗୁଡାରେ ବି ଭୁଲ ଭାଲ।
ଆରେ ବହି ପତ୍ର କୋଉଠି କ ଆଇଲୁଣୁ।
ବହି କିଣନି ବେ ଚାଲନୁ ଯିବେ ତାରିଣୀ ବସ୍ ସେଠି ଏକଥରେ ତୁ କିଣ ମୁ।
ଏ ତାରିଣୀରେ ଆ ସିଏ କ ଭଲ ବ ଦଉଛି। ପଲିଗଡ଼ ଭାଇ। ଏଇ ମନେ ଅଛି ଯୋଉ ରବି ଟେ କିଛି ଗୋଟେ। ସେ ଯୋ ଦୋକାନଟା ସୁୁ୍ଭମ ବୁକ୍ଷ୍ଟୋର ବୋଲି ମୁଁ ତାଠୁ ପ୍ଲସ ଟୁ ଲିଟ୍ ଯୋଉ ନିଟ୍ କହୁଛି ଆଣିଥିଲି ଗୋଟେ ବାୟୋଲୋଜି ର ବହିଟା ସେ ଭାଇ ଫେକ୍ ବଇ
ନାଇଁ ସିଏ ବହୁତ୍ ପଇସା କହୁଛି ସେତେବେଳେ ସମୟରେ ଆମେ ମତେ ପଢୁଥିଲେ ଅଷ୍ଟ ପ୍ରଥମ ଶ୍ରେଣୀ କଥା ଗୋଟେ ହଁ ଅରେଞ୍ଜ କଲର ଗୋଟେ ଟ୍ରାନ୍ସଲେସନ ବହି ଆଣ ଆ ସେ ଜାଣିଛୁ ନା ନାଇଁ ଯୋଉ ବୈକୁଣ୍ଣ୍ଡନାଥ ଆଚାର୍ଯ୍ୟଙ୍କର ବୈକୁଣ୍ଣ୍ଡନାଥ ଆଚାର୍ଯ୍ୟଙ୍କର ମୁଁ ମାଗେ ତାକୁ ମୁଁ କହିଲି ଆଉ ଏଇଟା ଦିଅ କେତେ ଟଙ୍କା ବହିରେ ଭାଇ ଡିଟୋ ଲେଖା ହେଇଛି କି ଛପନ ଟଙ୍କା ସିଏ ମତେ କୋତେ କହୁଛି କହିଲୁ ଶହେ ଆଠ ଟଙ୍କା ବହିଟାକୁ ଶହେ ଆଟ ମୁ କଇଲି ଛ କଣ ନୁଆ ଲେଖାଇଛି ନା ଲେଖା ହେଲେ କଣ ହେଲା ଆମେ ଏତେ ବାଡରୁ ଆଣୁଚୁ ଭୁହାଇ
ନା ଭୁଆକି ସେ ତମେ ଦେଖିବ ନା ପ୍ରିଣ୍ଟ ଯେତିକି ସେତିକି ନବ
ହେଲା ସେଇ କଥା ଆରେ ଏ କି କଥା କଷ୍ଟମର ଯାହା କହେବେ ତେମେ ସେଇ ଅନୁସାରେ ଦବନା ତମର ତ ଲେଖା ବି ହେଇଛି
ଆଉ ସେଇ ଯୋଗୁ ବା ଜେଲ୍ ଯାଇଥିଲା ମଝିରେ ଥରେ ଧରା ହେଇକି ଯାଇଥିଲା ଡୁପ୍ଲିକେଟ୍ ବହି ରଖିଥିଲା ବୋଲି।
ତାପରେ ସିଏ ଏମେ ଁ ଭ ତାର ଜିନିଷ ପତ୍ର ଜିନିଷ ସେତିକି ରଖିଛି।
ହଁ ରଖିଛି ବା ନାଁ କରୁଛ ଆଉ ମେନ ଜାଣିଛୁ ନା ତା ପାଖରେ ହେଇଯାଇଛି ଜି ଏସ୍ ଟି ସିଲେକ୍ଟ କରୁଛି କାହାକୁ କେ ସେ ଜିଏସ୍ଟି ନବ କଣ ନବ?
ହୁଁ ତବେ ଆଗରୁ ପୁରୁଣା ବହି ଗୁଡ଼ା ରଖି ଦଉଥିଲା ଏବେ ପୁରୁଣା ବହି ଦେଲା ବେଳକୁ ବି ମାନେ ଏବେ ବର୍ଷରୁ ଦି ବର୍ଷ ବି ଧର ପୁରୁଣା ସେ ବହିସ ରଖି ଗୋ ଏତେ ବର୍ଷ ପଣ ତାଲ ରଖିବ। ହଁ ସେମିତି କହିଲେ କେମିତି ହବ ନିଜେ ନିଜେ ପୁଣି ସେକେଣ୍ଡ ହ୍ୟାଣ୍ଡ ବହି ଦଉଛୁଁ ହା
ବହି ଯୋଉଠୁ ଆଣିଥିଲ ତାକୁ ଏବେ ଫେରଇ ଯାଉଛି ତିନି ମାସ ପରେ ସେ ମନା କଉଛି ଏ ବହି ରଖିବିନି। ଆରେ କି କଥା
ନିଜେ ଦେଲା ବେଳକୁ ଦଉଛି ଅନ୍ୟଜେ ଦେଲା ବେଳକୁ ଗଲା ତାର ଚାଲିଛି ସେଇଭଉଳିଆ ଆଉ।
ହଁ।
ଶିକାଆଇ ନାଇଁ
ନା
ଓ ହଉ ସେ ଆସୁ କାମେ ଯିବା। ହଉ ମୁଁ ରହିଲି ଆଉ
ହୁଁ ହୁଁ ହୁଁ।
ହୁଁ।